ହ୍ୟାଲୋ।
ହଁ କଣ କରୁଛ।
ବସିଥିଲି ଦିଦି। ଆପଣ କଣ କରୁଛନ୍ତି?
ମୁଁ ଏତେ ଘର କାମ କରୁଥିଲି ଲୁଗା ପଟା
ଆଚ୍ଛା। କଣ ଖାଏ କଣ କହିଲେ?
ମୁଁ କହିଲି ବର୍ଷା ହଉଛି ତମ ଆଡେ?
ବର୍ଷା ନା ବର୍ଷା ନାହିଁ। ଆପଣଙ୍କ ଆଡେ ଅଛି ହଉଛି କି?
ହଁ ଉଠିଲାଣି ତିନିଟା ଚାରି ଟା ବଳୁ ଟିକେ ଟିକେ ହଉଛି ଆଉ ଟିକେ ଟିକେ ହଉଛି ଆଉ।
ହଁ ଆମ ପଡେ ତ ସେଇ ଉଠେଇଛି ପବନ ଫବନ ହଉଛି ବର୍ଷା ଫର୍ଷା ନାହିଁ କିଛି।
ଆଉ କଅଁ। କଅଁ କଅଁ କଅଁ ଖାଇଥିଲେ?
ମୁଁ ଖାଇଥିଲି ଭାତ ପୋଟଳ ଆଳୁ ତରକାରୀ ଟମାଟ ଖଟା। ଆଉ ଗୁଆଁର ଆଳୁ ଭଜା ପଲେ?
ମୁଁ ଭାତ ଡାଲି। ଆ ଆ ମ ଶାଗ ମୁଗ। ଆଉ ଆଳୁ ଭଜା।
ଓହୋ।
ଆଉ ରଜ ସପିଙ୍ଗ୍ ସଇଲାଣି?
ନା ଆମର ରଜ ହବନି ତ ଏଥିପାଇଁ କରିନୁ କିଛି ଆଉ।
ଓହୋ ତମକୁ କଣ ଭଲ ଲାଗେ ଯଏ? ନା ମୁଁ କରିନି ତମକୁ ଜଏଣ୍ଟ ଫ୍ୟାମିଲି ଭଲ ଲାଗେ ନା
ହଁ ଜଏଣ୍ଟ ଜଏଣ୍ଟ ଫ୍ୟାମିଲି। ହଁ ଜଏଣ୍ଟ ଫ୍ୟାମିଲି ଭଲ ଲାଗେ। ଆପଣଙ୍କର କଣ ଜଏଣ୍ଟ ଫ୍ୟାମିଲି?
କ ହନି।
ହଁ ହଁ। ଆମର ବି ବାପ ଘରେ ଜଏଣ୍ଟ ଫ୍ୟାମିଲି।
ଓହୋ କାମ ସରିଲାଣି ସବୁ?
ହଁ କାମ ସରିଲାଣି ଏବେ ଯଷ୍ଟ ଭାତ ବସେଇକି ଆସିଲି। ଝାଡୁ କରିକି ଘର ହଁ ଗରମ ତ ବହୁତ ଜୋରେ ହଉଛି। ଟିକେ ବେ ବର୍ଷା ଯୋଉ ହାଲକା ଯ ହେଇ ଥିଲା ହେଇଥିପାଇଁ ଟିକେ ଥଣ୍ଡା ଅଛି ନହେଲେ ଗରମ ବହୁତ ଜୋରେ।
ହଁ।
ଆପଣଙ୍କ ଆଡେ ଗରମ ବୋ ନା ବର୍ଷା ଏବେ ହେଇନି। ଖାଲି ଟିକେ ହାଲକା ଉଠେଇକି ଏମିତି ରଖୁଛି ଆଉ ବର୍ଷା ହଉନି।
ଆଉ ଭାଇରେ କଣ ଲଗାନ୍ତୁ କଣ ଚଲ ନାଣି ମୁଁ କହିଲି ବାରିରେ କଣ ଲଗା ଲଗା କରିଚ?
ବାଡିରେ ନା କିଛି ଲଗା ହେଇନି ଆମର।
ଓହୋ।
ଆପଣ ଲଗେଇଚନ୍ତି କି? ହଁ କିଣି କିିି ହିଁ ଖିଆ ହଉଚି। ବାଡିରେ ଖାଲି ଏଇ ଯୋଉ ସେ ଶି ତ ଦିନେ ହିଁ ଲଗାନ୍ତି ଅଳ୍ପ ଏ ବାଇଗଣ ନହେଲେ ଶାଗ ଏଇ ସବୁ ଲଗାନ୍ତି ଆଉ ଏବେ ତ କିଛି ଲଗା ହଉନି।
ମୁଁ ବି ଟାଉନରେ ରହୁଚି ଆଉ।
ଆଚଛା।
ବଉ କଣ କରିବ ଅ ବଉ କଣ ଯାଇନାକି ବୁଲାବୁଲ କରିବା ପାଇଁ?
ନା ନା ଯାଇନୁ କୁଆଡ଼େ। ଏଇ ଯାଇ ଥିଲି କିଛି ମାସ ପୂର୍ବରୁ ଯାଇଥିଲି ମୋ ହଜବେଣ୍ଡଙ୍କ ସହିତ। ବିଶାଖପାଟନା ଆଉ ତାପରେ ଆଉ ଯାଇନୁ। କୁଆଡେ ଆଉ।
ପୁରୀ ଫୁୁରି
ନା ପୁରୀ ଯାଇନୁ ସେଇ ଆନିଭର୍ସରୀ ଆଉ ଆନିଭର୍ସରୀ ଟାଇମ ରେ ଯାଇଥିଲି। ଆଉ ଯାଇନୁ।
ତଥରେ ଯାଇଚ ପୁରୀ?
ପୁରୀ ମଁ ବାହାଘର ପରେ ଥରେ ଯାଇଥିଲି। ଆଉ ବାହାଘର ପୂର୍ବରୁ ଥରେ ଯାଇଥିଲି।
କଣ ପରିଷ୍କାର
ମ୍ୟାରେଜ ସେ ଅଢ଼େଇ ବର୍ଷ ଖଣ୍ଡେ ହେଇଗଲାଣି।
ଓ ହଁ ସତରେ ନୂଆ ନୂଆ।
ହଁ। ଆଉ ଆପଣଙ୍କର?
ହଁ ଦର ଦ ଦଶ ଏଗାର।
ଏଗାର ବର୍ଷ।
ହୁଁ। ଆଜ୍ଞାର ପୁଅ ମୋର ଦିଟା।
ଓହୋ କୋଉଠି ରହୁଚନ୍ତି ଏବେ।
ଏବେ ଟାଉନ ରେ ତ ଅଛି ଆଉ।
କୋଉଠି କୋଉ ଟାଉନ ଉଁ ଭୁବନେଶ୍ଵର ନା କଟକ ନା କଉଠି? ନା ବାହାରେ କୋଉଠି ରହୁଚନ୍ତି ଆଛା ଆଚଛା।
ଆମେ ଓଡିଶା ବାହାରେ ଅଛି।
ଓହୋ।
ଆଉ? ହ
ଆଉ କଣ କୁହନ୍ତୁ।
ରୋଷେଇ କଣ ରାତିକି ହବ?
ରୋଷେଇ ଦେଖିବା କଣ ହବ। ସେଇ ବୁଟ ଡାଲି ବୁଟ ଡାଲି ତରକାରୀ କଣ କରିବୁ ଆଉ?
ଓହୋ କଣ ମାନେ ଜ ତୁଲ ନା କଣ କିଛି କଣ କରୁଥିଲେ ନା କିଛି ନାହିଁ?
ନାଇଁ ଜବ୍ ଫବ୍ କିଛି କରିନି, ସେଇ ଟ୍ରାଏ କରୁଛି ଜବ୍ ପାଇଁ ଆଉ।
ଓହୋ।
ଏକ୍ଜାମ ସବୁ ପ ଏକ୍ଜାମ୍ ହେରିକା ଦଉଚି।
ଓହୋ ହାଲୋ। ମୁଁ ଆଜି ଖରାବେଳେ ବସିକି କଣ କରୁଥିଲି କହିଲ ଚାଉଳ ପାମ୍ପଡ ବନଉଥିଲି।
ଓହୋ।
କାଲି ବନେଇଥିଲି ଆଜି ବନେଇଥିଲି କାଲି ବନେଇବି କଣ ମୂର୍କି କରିବି। ତ ବଡ଼ି କୁ ଏମିତି ପାଗ ହଉଚି ନହେଲେ ବଢି ବି ପାରନ୍ତି।
ହଁ ବଡି ଶୀତ ଦିନ ପାଇଁ ବଡି ଟା ଠିକ୍।
ଆମର କରିଦେଇକି ନା ବାର ମାସ ବାର ମାସ ହିଁ ରଖିଦଉ।
ହଁ କରିକି ରଖିଦେଲେ ହବ। ଚାଉଳରେ ପାମ୍ପଡ଼ ବନଉଚନ୍ତି?
ହଁ ହଁ।
ଚାଉଳରେ ଦିଦି କେମିତି ପାମ୍ପଡ ବନେଇଲେ?
ଚାଉଳଟା ବତୁରା ହେଲେ ଚାଉଳଟା ବତୁରେଇ ଦେଇକି ତାପରେ ମାନେ ଗ୍ରାଇଣ୍ଡିଙ୍ଗ କରାହବ ସେଥିରେ ଟିକେ ବିଟ ଲୁଣ ଟିକେ ଲୁଣ ଆଉ ଟିକେ କଣ କହିଲ ଅ ଜି କଳାଜିରା ଆଉ ସୋଢା ଟିକେ ପକେଇଦବ ହେଲା ତାପରେ ଗୋଟେ ଡେକ୍ଚିରେ ଗ୍ୟାସରେ ହଉ କି ଚୁଲିରେ ହଉ ଡେକ୍ଚିଟା ବସେଇ ମାନେ ଗୋଟେ କପଡ଼ାଟା ଉପରେ ଭିଡିଦବ ହେଲା ପାଣିରେ ଥୋଇକି।
ହଁ।
କପଡ଼ାଟେ ଭିଡିଦେଲେ ସେ ଚକିଆରେ ନୁହଁ ତେଲ ଟିକେ ଟିକେ ମାରିକି ପାମ୍ପଡ ଭଳିଆ ଅଳ୍ପ ଚାମଚାରେ ଦେଇକି ଏମିତି କରିକି ତାକୁ ଘୋଡ଼େଇକି ମାନେ ସେଇଥିରେ କପଡ଼ା ଦେଇକି ଗୋଟେ ଘୋଡ଼େଇ ଦେବ, ସେ ବାମ୍ଫରେ ସେ ଗୋ ଗୋଟେ ସେକେଣ୍ଡ ଦି ସେକେଣ୍ଡରେ ଖାଲି ଦିଇ ତିନଟା ଚକିଆ ସେମିତି କରି ରଖିଥିବ, ଗୋଟେ ବାହାର କରିବ ଗୋଟେ ଦବ। ଏମିତି କରିକି ଖରାରେ ଶୁଖେଇ ଦେଲେ ହେଲା ଆଉ କଣ?
ଓହୋ।
ହଁ।
ଆଉ ସେପଟେ ଖରା ବହୁତ୍ ଜୋରେ ହଉଚି?
ହଁ ପ୍ରବଳ ଖରା ହଉଚି।
ବର୍ଷା ହେଇନି?
ବର୍ଷା କାଲି ହେଇଥିଲା ଟିକେ।
ହଁ।
ହେଲା ତାପରେ କାଲି ହେଇଥିଲା ଟିକେ ବର୍ଷା ଫୁଣି ଆଜି ଆ ଆଜି ଉଠେଇଛି ବି ଟିକେ ହେଇଥିଲା। କିନ୍ତୁ କଣ କରିବା, ପବନ ହଉଛି କୁଆଡେ ବର୍ଷା ହଉଛି ପବନ ହଉଛି କିନ୍ତୁ ଆଉ ଯେମିତି ଖରା ହଉଥିଲା ଆଉ ସେମିତି ହଉନି, ତମର ବଡି ଫଡି ପାର?
ହଁ ବଡି ପାରନ୍ତି। ସେ ଶୀତ ଦିନ ହିଁ ପାରି ଦେଇଥିଲେ ଅଛି ବଡି ଘରେ। ପାରିକି ରଖିଦେଇେଚନ୍ତି ଆଉ। ହଁ ଯେତିକି ଦିନ ଗଲା ଆଉ କରିଦେଇକି ରଖିଦିଅନ୍ତି।
ତମର ତାହେଲେ ଅଧିକ କେହି ଖାଆନ୍ତିନି, ଆମର ଡେଲି ସବୁ ବ ମାନେ ଡେଲି କିନ୍ତୁ ଖିଆହବ।
ହଁ-ହଁ।
ତମର କଣ ଏତେ ତରକାରୀ ପତ୍ର କେତେବେଳେ କାଁ ଭାଁ ଖାଅ ବୋଧେ ସେଥିପାଇଁ ତମର ରହିଯାଇଚି ଆଉ।
ହଁ ସବୁବେଳେ ଖାଆନ୍ତିନି ସେମତି ବଡ଼ି ଚୁରା ହରିକା କରିକି ନହେଲେ କୋଉ ତରକାରୀରେ ପକେଇଲେ ଖାଆନ୍ତି। ଆଉ ବଡ଼ି ଆପଣ କଣ କରିନାହାନ୍ତି ଏଇ ବର୍ଷ?
କରିଚି ପାଞ୍ଚ ଛଅ କିଲୋ ସରିଲାଣି ହେଲା।
ଅଁ ହଁ।
ହଁ। ବା କୋଉଥୁଲୁ
ଆ ନାଇଁ ଇଣ୍ଡକ୍ସନରେ ବସେଇଚି।
ଇଣ୍ଡକ୍ସନରେ ବସେଇ ଦେଇଚି। ଓହୋ ଚୁଲି ଚୁଲିରେ ଆମର ଚୁଲିରେ କରୁନୁ। ଆଉ
ଆଉ କଣ ଘର ଆଡ଼େ ଯାଇନାହାତି ହଁ କାମ ସରିଲାଣି ଘର ଆଡ଼େ ଯାଇନ?
ନାଇଁ ଘର ଆଡ଼େ ଯାଇନି ସେଇ ର ଭାବୁଥିଲି ର ରଜକୁ ଯିବି ବୋଲି ଭାବୁଥିଲିଯେ ଆମର ଟିକେ ହେଇଯାଇଚି ଅଣସୁ ସୁଧିଆ ହେଇଯାଇଚିତ ଏଇଥାଇଁ ଆଉ ଯାଇ ହବନି ଯିବି ରଜ ପରେ ଯିବି ଆଉ।
ଅଁହଁ।
ଆଁ ଆପଣଙ୍କ ବାପ ଘରକୁ ଯାଇନାହାନ୍ତି ଆପଣ?
ହଁ ଯାଇଥିଲି ଗୋଟେ ବାହାଘର ଥିଲା ହେଲା ଭାଇର ତ ବାଡ଼ାପା ପୁଅର ବାହାଘର ଯାଇଥିଲି ତାପରେ ପୁଣି ଆଉ ଥରେ ଯାଇଥିଲ କଣ ଯାଇନି ରଜ ପ୍ଲାନିଂ ଅଛି ଯିବା ପାଇଁ କି କଣ ଦେଖିଆ କଣ କଉଛି ଆଉ। ଅଛିତ ଯିବା ପାଇଁ ଅଛି ଯିବା ପାଇଁ ଜଣେ ପିସା ନାଥ ଅଛି ସେବେତ ଅଛି ଆତ୍ମସଦି ଆସିବେ ତ କହିକି ନାନା ମୁଁ ଆସିଲେ ସିଏ କରିଦେବେ ହଁ ସେଥିଲାଗି ସେ ଗୋଉପରେ ରହିଚି ଯଦି ଆସନ୍ତି ଯିବି ନହେନେ ନାଇଁ ଆଉ।
ହଁ।
ହଁ ତାପରେ ନହେଲେ ଆମର ଯିବାର ଅଛି ନଣନ୍ଦ ଘଟିକି ବୁଲି ରଜକୁ ସେଆଡ଼େ ଯିବରେ ଯାହାହେନେ ଜଣଙ୍କର ପ୍ଲାନିଂ କରିବୁ ଯିବା ପାଇଁ ପୁଣି ପୁରୀବି ଯିବାର ଅଛି।
ହୁଁ ଏଇ ପୁରୀ ଏଇ ଗରମ ଦିନେ ସେ
ହଁ ପୁରା ନାଇଁ ଏଇ ରଜ ପର୍ବଟି ଚେଞ୍ଜ ହବନା।
ହଁ ପାଗ ଟିକେ ଚେଞ୍ଜ ହେଇଗଲେ ବର୍ଷା ଫର୍ଷା ହେଇଗଲେ କିଛି ଅସୁବିଧା ନାହିଁ।
ହଉ ହଉ ତାହେଲେ ମୁଁ ରଖୁଚି ଏବେ?
ହଁ ହଁ।